ହାଲୋ ହଁ ହାଲୋ।
ହଁ କଣ କରୁଥିଲ ମୋତେ।
କଣ କରୁଛନ୍ତି।
ଏଇ ମୁଁ ଖାଉଥିଲି।
ଅହୋ କଣ ଖାଉଛନ୍ତି।
ଭାତ ଖାଉଥିଲି।
ଭାତ ଆଉ କଣ କଣ ଏବେ ସନ୍ଧ୍ୟା ବେଳେ ଭାତ ଖାଉଛ।
ହଁ ତମର କୋଉ। ପ୍ଲିଜ ପ୍ଲିଜ କହିଲ
ମୋର କେଉଁଝର ହଁ।
ହଁ
କେଉଁଝର।
କେଉଁ କେଉଁଝର।
ହଁ।
ଆଚ୍ଛା।
ହାଲୋ।
ଓ କଣ କହିଲ?
ମୁଁ କହିଲି କେ କେଉଁ
ହଁ ହଁ ହ
ହ୍ୟାଲୋ।
ବହୁତ ଭଲ ହୁଏ ସେପଟେ। ହ୍ୟାଲୋ। ଶୁଣା ଯାଉଛି।
ହଁ ହଁ ମୋତେ ଶୁଭୁଛି କୁହନ୍ତୁ। ରଜରେ ତମେ
ରଜରେ ତ ଫାଷ୍ଟ ଆମେ ଆମର ଫାଷ୍ଟ ସଜବାଜ। ମେହେନ୍ଦୀ ଫେହେନ୍ଦୀ ସବୁ ସାଙ୍ଗ ଯେତିକ ମୋ ଗାଁ ର ମାନେ ମୋ ସ୍କୁଲ ସାଙ୍ଗ ଯେତିକ। ସମସ୍ତେ ପୁରା ସାଙ୍ଗ ହେଇକି ମେହେନ୍ଦି ତାପରେ ଲଗେଇଲୁ ସଜବାଜ ଦିନ ମେହେନ୍ଦୀ ଫେହେନ୍ଦୀ ଲଗେଇଲୁ।
ମୁଁ ଲଗେଇ କଣ ମତେ ଆଚୁଆଲି ବହୁତ ଭଲସେ ମେହେନ୍ଦୀ ଲଗେଇ ପାଇଁ ଆସେ ଲଗେଇ ଆସେ ତ ସମସ୍ତେ ଲଗେଇ କେଇଲୁ ତାପରେ ରଜରେ ମୁଁ ତିନିଟା ଡ୍ରେସ ଆଉ ଗୋଟେ ଶାଢୀ କରିଥିଲି। ତ ଦିଦିନୀ ପିନ୍ଧିଲି ହଉଛି ଡ୍ରେସ ପିନ୍ଧିଲି ତାପରେ ଗୋଟେ ଦିନ ଶାଢୀ ପିନ୍ଧିଲି। ଲାଷ୍ଟ ରେ ଆ ଆମର ତ ଆଚୁଅଲି ମହୋତ୍ସବ ସେଠି ଭଲ ପଡେ ତ ଡଙ୍ଗା ମାନେ ଯୋ ଦୋଳି ଖେଳିଲି। ଚକ୍ରି ଦୋଳି ଡଙ୍ଗା ଦୋଳି ଆଉ ଆମର ପଟା ଦୋଳିରେ ପୁରା ଫୁଲ ଫୁଲ ସଜା ହେଇଥାଏ। ସେ ସବୁ ଦୋଳି ଖେଳିଲି।
ପିଠା ଖାଇଲି ଆଉ ପାନ ବି ଖାଇଲି ଆ କଣ କଣ ଖାଇଲେ କଣ କଲେ ରଜରେ ଏଞ୍ଜୟ? ଏମିତି କଲେ। ଆଉ ଆମର କଣ କହିଲ ଆମର ଭଲ ହୁଏ କଣ କହିଲି ଯେତିକ ମ୍ୟାରେଜ ଝିଅ ମାନେ ଯେତେବେଳେ ମାନେ ଯେତିକ ମ୍ୟାରେଜ କରଛନ୍ତି ସେମାନଙ୍କୁ ବି ଡକା ହେଇଥିଲା ରଜରେ
ଅ ହୋ ହଁ ହୁଁ
ହଁ। ତ ସେମାନେ ବି ଆସିଲେ ଏଥର ବହୁତ୍ ଭଲସେ ଏଞଜୟ କରିଛି ଆଉ। ଆପଣ?
ନାଇଁ ଏ ବର୍ଷ ତ ବହୁତ ଗରମ ତ ସେ ଭଲସେ ଆଉ ଇଏ କରିପାରିଲେନି। ବହୁତ ଗରମ ହେଲା ନାଇଁ ଲାଇନ୍ ଫାଇନ୍ ରହିଲାନି ସେ ଯ ରଜ ଟା
ଆଚ୍ଛା।
ହ ହ।
ମାନେ ଆପଣଙ୍କ ଗାଁ ରଜ କେମିତି ହୁଏ ଆପଣଙ୍କ ଗାଁରେ?
ହଁ ଏଇଠି ରଜ ମହୋତ୍ସବ ଆମର ସବୁ ଝିଅ ମାନେ କରିଥିଲେ କି ଯେହେତୁ ବହୁତ ତୁ ଗରମ ହୋଉଥିଲା ଖ ଯୋଉ ଇଏ
ଏଇଥର ରଜରେ ତ ଖାଲି ବୋଧେ ତିନି ଦିନ ଯାକ ପୁରା ବର୍ଷା ହେଇଛି ମାନେ ଏତେ ଗରମ ନାହିଁ। ରଜ ପାଗ ତ ପୁରା ଭଲସେ ସେ ଦେଇଥିଲା ଏଥର ଆମ ଆଡେ ତ ଭଲ ରଜ ପାଗ ହିଁ ଦେଇଥିଲା। ଖାଲି ଚାରିଟାବେଲେ ଯାହା ବର୍ଷା ହେଇଥିଲା
ଢେଙ୍କାନାଳ ଡିଷ୍ଟ୍ରିକ୍ଟ ରେ ଭଲ ନଥିଲା ତବା ଖାଲି ଗରମ ହେଲା ଆଉ ବେଶ ହଁ। ସେ ଗରମ ଯୋଗୁ ଆମେ ସେ କିଛି ଇଏ କରିପାରିଲୁନି ସେ ପିଠା ପଣା ବି କରିପାରିଲୁ
ଓହୋ। ନାଇଁ ଆମର ସେ ଯୋଉ ପୋଡ ପିଠା ନୁହେଁ କି ପୋଡ ପିଠା କରିଥିଲି ଆଉ ସୁଜି ମଣ୍ଡା ଯୋଉ ସେ ସୁଜି ପିଠା କରିଥିଲି ପ୍ଲସ ଚକୁଳି ସେଗୁଡା କରିଥିଲା ମଟର ତରକାରୀ ଆଉ ମୁଁ ଆକଚୁଆଲି ଭେ ଟରିଆନ ନନଭେଜ ହିଁ ଖାଇନି ତ ସେଥିପାଇଁ ଯୋଉମାନେ ନନଭେଜ ଖାଉଥିଲେ ଫାଷ୍ଟ ରଜ ସଣ୍ଡେ ଥିଲା ନା ତ ତାଙ୍କ ପାଇଁ ମଟନ ହେଇଥିଲା ହଁ ମଟନ ହେଇଥିଲା ଆଉ ବାବା ତ ଖାଆନ୍ତିନି ନନଭେଜ ଖାଆନ୍ତିନି ତାଙ୍କ ପାଇଁ ଭେଜ ହେଇଥିଲା। ଆଉ ମୋ ପାଇଁ ଛତୁ ହେଇଥିଲା ହେଇଥିଲା। ହୁଁ ଆ ର ଆମେ ତ ମାନେ ଆମ ଆମର ଆକ୍ଚୁଆଲି ଚାରିଟା ସାହି ହେଲା। ତ ଆମର କଣ୍ଟେଷ୍ଟ ଉପରେ ମାନେ ଖେଳ ହୁଏ। ମାନେ ଦୋଳି ଖେଳ ହେଉ ଆମର ରଜ ଗ ରଜ ହେଲେ ଆମେ କିଛି ଦିନ ଆଗରୁ ଆମର ଯୋଉ ଜେଜେମା ମାନେ ଥାଆନ୍ତି ଆମେ ତାଙ୍କ ପାଖରେ ଗୀତ ଲେଖୁ। ରଜ କୋଉ କୋଉ ଗୀତ କଣ କେମିତି ହଁ ତ ଲେଖିକି ଏ ଶିଖିକି ପୁରା କଣ୍ଟେଷ୍ଟ କରିକି ବୋଲୁ ରଜରେ।
ଓହୋ ଆ ତାହେଲେ ବଢିଆ ତାହେଲେ ସେଲିବ୍ରେସନ ହୁଏ ତମର।
ହଁ ଆମର ବହୁତ ବଢିଆ ହୁଏ। ପୁରା ଲୋକ ଯେ ଗାଡି ଫାଡି ନେଇକି ଯାଉଥିବେ ତାଙ୍କୁ ପୁରା ଦେଖିକି କମେଣ୍ଟ ଫମେଣ୍ଟ ପୁରା ଇଏ କରିକି ଗୀତ ବୋଲୁ ବଢିଆ ଲାଗେ।
ହଁ।
ହୁଁ।
ନାଁ ଦୋଳି ପଡିଥିଲା
ହୁଁ ହୁଁ। ଶାଶ ଆପଣ ମ୍ୟାରିଡ?
ଶ ରେଟ
ଉ ହୁଁ ଶାଶୁ ଘର ନା ବାପା ଘରେ କୋଉଠି ଖେଳିଲେ ଦୋଳି।
ପରେ ମୁଁ ଗୋଟେ ଛୋଟ ପଟେ ଅଛି ବର୍ଷ ର।
ଆଚଛା ହୁଁ ହୁଁ ହ ହ ହୋ।
ବାହାଘର ପାଞ୍ଚ ଛଅ ବର୍ଷ ହେଲାଣି ପୁଅଟା ଏବେ ଛୋଟଟେ ହେ
ହ ହ ହୁଁ ହୁଁ। ଆଉ ରାତିରେ ଆଜି କଣ ରୋଷେଇ କଣ ପ୍ଲାନ ଆଜି? ରାତିରେ।
ତୋଏ ସିଲ୍ କରିବି। ମୁଁହିଲି କୁଏବ ଥିଲି କରିବି। ତମେ ଶୋଇଥିଲି ବି ମାଗିଥିଲ।
ହଁ ହଁ ରଷ କହିଲେ ଟିକେ। ସେଟା କେମିତି କଣ?
ଓ ତୁଳି ଯଦି ଖାସେ ଗରମ କରେ ପ କରିଦେବେ। ସିଝଟା ମ ଟିକେ ବନ୍ଦ କରିଦେବି ଶହ ଦଟା ତାପରେ ଟିକେ ତେଲ ଛାଣିବେନି ଛାଣିବନି ତାକୁ। ତାକୁ ଟିକେ ତେଲରେ ଲୁଣ ପକେଇକି ତାକୁ ଟିକେ ଭାଜିିଦେବେ ହାଲକା ମାନେ ସେମିତି ନରମ। ଥିବ ନରମ ରେ ଭାଙ୍ଗିବେ ହାଡ କରିବେନି।
ମାନେ ଖାଲି ମାନେ ସୟାବିନ ଟା ଖାଲି ଯ ଭୋଜା ହବ।
ହଁ ଲୁଣ ବି ଲୁଣ ଗହିକ ଆ କ ନରମ ପର୍ବ ଦେଇ କରିକି ଭାଜିଦବି। ଭାଜି ଦେଇ ସାରନା ପରେୁ ତାରେୁ ଆପଣ ଯେମିତି ଆମର ଫାଏ କରୁଛ। କ୍ୟାପ୍ସିକମ।
ହୁଁ ହୁଁ।
ପଜା ପ ମେ ସେ ଯୋଉ କ୍ୟାପ୍ସିକମ୍ ଆଉ ଅ ପିଆଜ। ଟମାଟୋ ଏମିତି ସବୁ ପକେଇକି ରସୁଣ ଅଦା।
ହୁଁ।
ଅଦା ପକେଇକି ତାକୁ ଫାଷ୍ଟ ତେଲରେ ରସୁଣ ଅଦାକୁ ଆଗ ଖାଇ। ତାପରେ ଟମାଟୋ କ ଚନ ଲଙ୍କା ପିଆଜ ଏମ ସବୁ ପକେଇକି ଦ ସଫ ପକେଇକି ଠିକେ ହାଲକା ଟିକେ ଗରମ ମସଲା ଆଉ ଟିକେ କରି ପାଉଡର ଗୋଟେ। ଚିକେ ମସଲା ହଉ ସେଇଟା ପକେଇବି ସେ ମସଲା ଟା ପକେଇଲେ ସେଇଟା ଭଲ ବାସ୍ନା ସେ ଭୋଲମରିଚ ଲା ରେଡି ହେଇଗଲା।
ହୁଁ ହୁଁ ତାପରେ
ଟମାଟୋ ସସ୍ ବି ପକେଇବି।
ଆଛା ଚିଲି ଆଉ ଟମାଟର ହଁ।
ସୋ ଏ
ହୁଁ ହୁଁ ତାପରେ
ସେ ସବୁ ଫ୍ରଏ କରିସ ସବୁ ପକେଇ ନା ଶହ
ଆଚ୍ଛା।
ହୁଁ ସବୁ ପକେଇବି।
ମୁଁ ବି ଯେତେବେଳେ ରୋଷେଇ କରେ ମାନେ ଏମିତିୟ ରେ ହିଁ ଦେଖିକି କରେ ମାନେ କିଛି ବି ମତେ ଯେତେ ରୋଷେଇ ଆସେ ନା ତ ମୁଁ ଯାହାବି କିଛି କରେ ତ ମାନେ ଟବ ଦେଖି ଆଉ ଗୋଟେ ମସୁର ଡାଲି ବରାଇ ଗୋଟେ ମୁଁ ଶିଖିଥିଲି ମସ ମସୁର ଡାଲିଟା ଯୋଉ ସେଟାକୁ ଭେଦେଇକି ଆଗେ ପାଣିରେ ଭେଦେଇକି ତାକୁ ଗ୍ରାଇଡିଙ୍ଗକରି ରଖିଦେବେ ତାକୁ ଚୁନ ଚୂନ କରି ପିଆଜ କଞ୍ଚା ଲଙ୍କା ପକେଇଦବେ ତାକୁ ଚାମଚ ଛୋଟ ଛୋଟ ଗୋଲ ଗୋଲ କରି ମାନେ ଛାଣିଦେବେ ଛାଣିଦେଲା ପରେ ତାକୁ ନର୍ମାଲି ଭଜା ମାନେ କରିକି ଖାଇପାରିବେ ନହେଲେ ତରକାରୀ ବି କରିପାରିବେ ଯେମିତି ଆମେ ତରକାରୀ ନର୍ମାଲ ଯେମିତି କହୁଛ। ସେମିତି କରିବି ବି ଖାଇପାରିବ ହୁଁ,
ହଁ ହଁ ଭଲ ଲାଗିବ ତାହେଲେ।
ହୁଁ ବହୁତ ଭଲ ଲାଗେ ଗରମ ଗରମ କଲେ ଆହୁରି ବଢିଆ ଲାଗେ।
ହଁ ହଁ,
ହୁଁ ଏଇଟା ବି କେବେ ଟ୍ରାଏ କର ବହୁତ ଭଲ। ମତେ ତ ଆକ୍ଚୁଆଲି ଆସେନି ତ ମୁଁ ଯେତିକି ଯାହାବି କରେେ ଏମିତି ୟୁଟ୍ୟୁବୁ ଦେଖିକି।
ହଁ ୟୁଟୁବ, ବଢ଼ିଆ ବଢ଼ିଆ ଆଇଟମ୍ ସବୁ ନୂଆ ନୂଆ ସବୁ ଆଇଟମ୍, ଲତା ଓଡିଆ କିଚେନ ବିଭିନ୍ନ ପ୍ରକାର ପ୍ରିଆ କିଚେନ ସବୁ ବଢ଼ିଆ ବଢିଆ ନୂଆ ନୂଆ ଆଇଟମ୍ ସବୁ କରୁଛନ୍ତି। ହୁଁ ହୁଁ ତମେ ଏବେକା ଜେନେରେସନ ର ପିଲା ହେଇକି ରୋଷେଇ କେମିତି ଶିଖ
କଣ କହିଲେ ନା ଆକଚୁଆଲି ମୁ ପ୍ରାୟ କଣ କହିଲି ମୁଁ ବା ବାହାରୁ ଖାଇଥେ ନର୍ମାଲି ବାହାରୁ ନନଭେଜ ଖାଇନି ମତେ ଆଉ ଯେତେବେଳେ ମାନେ ରହେ ଘରେ, ତ ସେତେବେଳେ ମାନେ ଆଉ ମତେ ତ ଶୁନ ଶୁନିଆ ବହୁତ ପସନ୍ଦ ବଟ ସେଇଟା ତ ବହୁତ ଟାଇମ୍ ଲାଗ ଟ ଭଜାଭୁଜି କରିବା ପାଇଁ ତ ସେଥିପାଇଁ ମୁଁ ଯାହା ବି ଜିନିଷ କରେ ମାନେ ଆଗେ ପ୍ଲାନିଂ ଗୋଟେ ଦିନ ଆଗରୁ ଦେଖିଦେବି ଏଇଟା ମେ କରିବାର ଅଛି ଯଦି ମୁଁ ଆଜିଠୁ ମାନେ ଭାବିକି ଚିନ୍ତା କରି ରଖିବି ତାହେଲେ ମୁଁ କରିପାରିବି ନହେଲେ ମୁଁ ମାନେ କରିପାରେନି।
ଓ ହଁ ବାପା ବୋଉ ଘରେ ଅଛନ୍ତି।
ହଁ ବାପା ବୋଉ ସାନ ଭଉଣୀ। ବଡ ଭଉଣୀ ମାରେଡ଼ ଆଉ ଭାଇ ସାନ ମୁଁ ମଝିଆ ଆଉ।
ଓହୋ ବୋଉ ଯାହା ରୋଷେଇ କରନ୍ତି।
ଆମ ମା ମା ବି, ତ ବହୁତ ଭଲ ରୋଷେଇ କରେ ତା ବଳେ ତ ଆମେ କେବେ କି ମାନେ କରି ହିଁ ପାରିବୁନି କହିବାକୁ ଗଲେ।
ଓ ହୋ,
ହୁଁ, ଆଉ ଆପଣଙ୍କ ଘରେ କିଏ କିଏ ଅଛନ୍ତି ବାପ ଘରେ ମାନେ ଭାଇ ଭଉଣୀ କେତେ ଜଣ କଣ?
ଆମେ ଚାରି ଭଉଣୀ ଗୋଟେ ଭାଇ ମୋର ଛୋଟଟେ ସେ ଭା ଭଉଣୀ ସେମାନଙ୍କଠୁ ସାନ, ସେ ସଫ୍ଟ ସେ ସଫଟୟାର ଇଞ୍ଜିନିୟର ସେ ଭୁବନେଶ୍ୱର ଇଂଫୋସିସରେ ଜବ କରିଛି ଆଉ ଆମେ ଚାରି ଭଉଣି ଆଉ। ହୁଁ ସମସ୍ତେ ମ୍ୟାରେଡ ସମସ୍ତଙ୍କର ପିଲା ଛୁଆ ଅଛି ମୁଁ ତିନି ନମ୍ବର।
ହୁଁ ହୁଁ ହୁଁ, ଆପଣ ମ୍ୟାରେଜ କରିଛନ୍ତି ଆଉ ଆଉ ଥିବେ ଜଣେ ବୋଧେ ଆଉ।
ନାଇଁ ସେି ବି ମ୍ୟାରେଜ କରିଛି।
ଓ ଆପଣଙ୍କ ସମସ୍ତେ ମ୍ୟାରେଜ କରିଦେଇଛନ୍ତି ନା?
ହଁ ହଁ,
ଓହ, ହଉ ତାହେଲେ ମୁ ରଖୁଛି ତାହଲେ। ପରେ କଥା ହବା ହଁ କାଟି ଦିଅନ୍ତୁ ହଁ।
ହ